ହଫ ।
ଜୟେ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଭାଇ। ହାଲୋ।
ଆଜ୍ଞା।
ଜୟ ଜଗନ୍ନାଥ ଭାଇ।
ହୁଁ ଜୟ ଜଗନ୍ନାଥ।
ବୟସ ଟି ଆଲଉଛି।
ନାଇଁ ଠିକ ଅଛି କୁହନ୍ତୁ।
ଆଛା-ଛା କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ଭାଇ ଭଲ। ଆମର ଏ ଟିକେ ବର୍ଷା ଟିକେ ହଉଛି ତ ମୁ ସେଥିପାଇଁ ଭାବିଲି ବୋଧେ ଯଦି ଏଁ ବୋୟେସ୍ କଟୁ ଥିବ କି କଣ ନେଟୱର୍ ଫ୍ଲ ହଉିବ
ଆଜ୍ଞା ଆଜ୍ଞା ନାଇଁ ଭଲ ଆପଣଙ୍କର ଯାହା ହଉ ସବୁ କଥା ଆଉ କୋଉ କୋଉ ବର୍ଷା ହେଇଛି କିନ୍ତୁ ଭଲ ହେଇଛି ମତେ ଜାଗିଲେ ଭଲ ଲାଗିଲା ବହୁତ।
ଆପଣଙ୍କର ସେିଆଡ ବର୍ଷା ହଉନି କି
ନାଇଁ ନାଇଁ ସେମିତି ମେଘୁଆ କରିକି ର ହେଛି କିନ୍ତୁ ବର୍ଷା ହବାର ନା ନାଇଁ।
ଆଚ୍ଛା ଆଚ୍ଛା ଆଚଛାଛ
ଆଉ କଣ କରୁଛନ୍ତି ଆଜ୍ଞା।
ଆଜ୍ଞା ଏଠି ଟିକେ ଏବେ ଜଷ୍ଟ ଖାଇ ପିଇକି ଆସିଲି ତ। ଟିକେ ରେଶମ ଭମ ମୁଁ କିଲି ଟିକେ କଥା
ହୁଁ ଠିକ ଠିକ ଠିକ ନିହାତି ନିହାତି।
ସମସ୍ତଙ୍କ ସାଙ୍ଗେ ଟିକେ ଟଚ ରହିବା କଥା ନା ଏଇଟା ଗୋଟେ ଭଲ ଆପ୍ ଗୋଟେ ଗୋଟେ ଡିସକଭର ହେଇଛି ଯେହେତୁ। କାହିଁକିନା ଆମେ ତ କଥା ହେଇପାରୁନୁ ସମସ୍ତେ କାମ ବ୍ୟସ୍ତରେ
ହଁ ହଁ ହଁ ସବୁ ନିଜ ନିଜ ଜଞ୍ଜାଳ ରେ
ନିଜ ଅଞ୍ଚଳରେ ରହୁଛନ୍ତି ଏଇ ଖାଇଲା ପିଲା ପରେ ଟିକେ କଥା ହେଇଗଲେ ଫେର କାମ ଦ ଟିକେ ବାହାରିଯିବା
ଆଜ୍ଞା ଆଜ୍ଞା।
ତାା ସାଙ୍ଗରେ ମିଶି ହଉନି ଦେଖା ହେଇ ପାରୁନୁ ପୁରୁଣା ସାଙ୍ଗମାନାନଙ୍କ ସାଙ୍ଗରେ ବି ଦେଖା ହେଇ ପାରୁନୁ ହଁ ଏଇଟା ମାନେ ଭଲ ଗୋଟେ ଜିନିଷ ବାହାର କରିଛି ଯୋଉଥିରେ ମାନେ ଜନ୍ୟ। ଜଣେ ଅନ୍ୟ ଜଣଙ୍କ ସାଙ୍ଗରେ ପଛେଇ ପାରୁଛନ୍ତି। ସେ କୋଉ ବିି ଜାଗା ରୁହନ୍ତୁ।
ଆଜ୍ଞା।
କ ମୁଁ ମୁଁ ବି ଏବେ ନୂଆ ଅଛି ଏଥିରେ ତ ହଁ ମୁଁ ବି ନୂଆ ଅ କିଛି ନାଇଁ ଭଲ ଗୋଟେ ପ୍ଲାଟଫର୍ମଟେ ହେଇଛି ଯେହେତୁ ମୁଁ ବି ଭାବୁଛି ମାନେ ମୋ ଫ୍ରେଣ୍ଡ ସକଲ ଯୋଉମାନେ ବାହ ରହୁଛନ୍ତି ତାଙ୍କୁ ବି ମୁଁ ସଜେଷ୍ଟ କରିବି ଯେ ଏଇଥିରେ ଆମେ କଥା ହେଲେ କିଛି ମାନେ ଆମର ବି ଆମେ ବି କିଛି ଉପ ଇଏ କରିପାରିବୁ ତମେ ବି
ନିଜର ନିଜର ନିଜର ଦୁଃଖ ପ୍ରକାଶ ଭାବନା ବି ବି ମାନେ ପ୍ରକାଶ କରିପାରିବେ
ହଁ ସତ କଥା ଆ ଆମେ ଏମିତି ତ କଲ୍ କରିପାରୁନେ, ଗୋଟେ ଯଦି ମାଧ୍ୟମ ଆସିଛି ତ କାହିଁ ନ କରିବା।
ଜଣଙ୍କ ସାଙ୍ଗେ ଆଜ୍ଞା ଶୁଣନ୍ତୁ ଆଜ୍ଞା ଜଣଙ୍କ ସାଙ୍ଗେ ଆପଣ ଯଦି କଥା ହେବେ ଆପଣଙ୍କ ମନ ତ ନିଶ୍ଚୟ ଭଲ ଲାଗିବ।
ଭଲ ଲାଗିବ ହଁ।
ଫା ଫ୍ରେଶସ୍ ଲାଗିବ ଆପଣଙ୍କ ସାଙ୍ଗରେ, ଯେଉଁ ସିଚୁଏସନ୍ ଦେଇ ଗତି କରୁଥିବା ଗୋଟେ ସିଚୁଏସନରେ କଥା ହେଲେ ତ ଆପଣଙ୍କୁ ଟିକେ ଫ୍ରି ଲାଗିବ।
କାହିଁକିନା ଏ ବ୍ୟସ୍ତ ବହୁଳ ଟାଇମରେ ମାନେ ଆମେ କାହାରି ସାଙ୍ଗରେ କଥା ହେଇପାରୁନେ। ମୋବାଇଲ ଦେଖିଲେ ମୋବାଇଲ ଦେଖିଲା ପରେ ଅ ନିଜ ନିଜ କାମରେ ଯିଏ ଯୁଆଡେ ବ୍ୟସ୍ତ ହେଇଗଲେ ଆଉ ଆଗରୁ ଯେମିତି ଗୋଟେ ପରିବାରର ଲୋକ ବସିକି, ବି କଥା ହଉଥିଲେ ଏବେ ତ ସେତିକି ବି ନାହିଁ।
ନାଇଁ ଏତିକି ତ ଆଜ୍ଞା ଟାଇମ ଦେଇ ପାରୁନାହାନ୍ତି କାହାକୁ।
କେହି ଟାଇମ ଦେଇ ପାରୁନାହାନ୍ତି ନା ଯିଏ ଯାହା କାମରେ ବ୍ୟସ୍ତ ହବ ପିଲା ସ୍କୁଲ ଗଲେ ସେମାନେ ତାଙ୍କର ଆଇଲେ ଖାଇଲେ ପିଇଲେ ଶୋଇଲେ ଫେର ଉଠ ଟିକେ ଚାଲିଲେ କାହିଁକିନା, ସେମାନେ ଉଠିଲା ବେଳକୁ ଆମେ ଘରେ ଥିବା ଦରକାର।
ଜଣେ ଲୋକ ଆଜ୍ଞା ନିଜର ନିତ୍ୟ ନିତ୍ୟକ୍ରମ ସାରିଲା ବେଳକୁ ସାଢେ ଆଠ ସାତଟା ହେଇଯାଉଛି।
ହଁ ହଁ ନିଶ୍ଚିତ।
ଟା ହେଇଯାଉଛି ଆପଣଙ୍କର ସେଥିରେ, ଖାଇବା ଅଛି ଲଞ୍ଚ ଟିଫନ୍ ବକ୍ସ ରେଡି ହଉଛି। ଆଉ ଆମର ଯଦି ପୁଅ ଥିବ କି ଝିଅ ଥିବ ତାଙ୍କୁ ସ୍କୁଲ ନିଅ କି ନହେଲେ
ହଁ ସେ ସେମାନଙ୍କୁ ସକାଳୁ ଉଠିଲା ମାନେ ତାଙ୍କ ପଛରେ ଟିକେ ଲାଗିକି ତାଙ୍କୁ ସ୍କୁଲ ଛାଡ ତାଙ୍କୁ ଇଏ କର। ତାପରେ ଆସିକି ନିଜ କାମରେ ପଳେଇଲ। ସେମାନେ ଆସିଲା ବେଳକୁ ଆମେ ଘରେ ନ ନଥିବୁ।
ଏ ଏବେଠୁ ଯଦି ଆପଣଙ୍କ ଛୋଟ ଛୁଆ ଉପରେ ମାନେ ଟାଇମ୍ ସ୍ପେସ ନ କରିବେ ବଡ଼ ହେଲେ ଆପଣଙ୍କ ସେ କଥା ମାନିବେନି।
ସେଇ ଜିନିଷ ନା
ତାକୁ ବି ଟାଇମ ଦବା ପାଇଁ ପଡିବ ଆପଣଙ୍କ ନିଜ ନିଜ କର୍ମ କର୍ମ ଉପରେ ବି ଟାଇମ ଦେବା ପାଇଁ ପଡ଼ିବ ଯଉ ଆପଣ ଯେକୌଣସି କାମ ହଉ ଆମର। ଯେ କୌଣସି କାମ ହଉ କାମ ତ କୋଉ କୁ ଛୋଟ ନୁହଁ ନା କାମ ସମସ୍ତଙ୍କର ଯୋଉ କାମଟା ହିଁ ବଡ, କାମ ହେନ୍ତି କେତେବେଳେ ଗୋଟେ ଛୋଟ ଏମତି କାମ ନାହିଁ, ଯେ ଏଇଟା ଗୋଟେ ଛୋଟ କାମ ବୋଲି। ନିଜକୁ ସମସ୍ତଙ୍କର ବଡ କାମ
ଆ ନିଜ ଘର ଚାଲୁଛି ସେଇଥିରେ ବ ତ କେମିତି ଛୋଟ କହିବ, ସେ କୌଣସି ବି କାମ
କୋ କାମ ଆଜ୍ଞା କୋଉଟା ଛୋଟ ନୁହେଁ ଯିଏ ସଫେଇ କର୍ମଚାରୀ କରୁଚି ତା ତା ପାଇଁ ସେଇଟା ବଡ କାମ ଆମେ କହିବା ନାଇ ସେଇଟା ଛୋଟ କାମ ଏ ଏଟା ଆଜ୍ଞା ଭୁଲ୍ ଧରଣା।
ଭୁଲ୍ ଧାରଣା ହଁ।
ସେଥିରୁ କରିକି ରୋଜଗାର କରି ତା ପରିବାର ପୋଷ
ଆଉ ତା ପରିବାର ଚଳଉଛି ସେଇଟା ହୁଏତ ଆ ଆମ ପାଇଁ ଛୋଟ ହେଇପାରେ କିନ୍ତୁ ତା ପାଇଁ ତ ବହୁତ ବଡ। ନା ନାଇଁ। ସେଟା ତମ ପାଇଁ ଛୋଟ ହେଇ ଯାଇପାରି ଥାଏ, ମୋ କାମଟା ମୋ କାମ ପାଇଁ ମୋ ମୋ କାମଟା ମୋ ପାଇଁ ବହୁତ ବଡ।
ଆଜ୍ଞା ଯିଏ ଆଜ୍ଞା ମାନେ ଏଇ ଜିନିଷ ଗୁଡା ମାନେ ଜାଣିଥିବ ସେ କୌଣସି କାମ ଛୋଟ ବଡ କହିବନି।
ସେଇ ନା କାହିଁକି ଏବେକା ଛୁଆ କହୁଛନ୍ତି। ଆମେ ଏଇ କାମ କରିବୁନୁ ସେ କାମ କରିବୁନୁ। ଆରେ ସେ କାମ କରିବନି କାହାକୁ ମାନେ ତମୁକୁ ସେଥିରୁ କମେଇ ହଉଚି ତ ତମେ କାଇଁ ନ କରିବ।
ଆଜ୍ଞା। ସବୁ ଗାଁରେ ଆଜ୍ଞା ସବୁ ବାଧାବିଘ୍ନ ସବୁଥିରେ ଆଜ୍ଞା ଲସ୍ ଅଛି। ସବୁଥିରେ ଆଜ୍ଞା କ୍ଷତି ଅଛି। ହାର ଲାଭ ବି ଅଛି। ଆପଣ ଉପରେ ଡିଫେଣ୍ଡ କରେ ଆପଣଙ୍କର ଇଏ ଉପରେ ଡିଫେଣ୍ଡ କରେ ଯେ କଣ କଲେ ମୁଁ କେମିତି କଣ ହଁ କରିବି। ଆପଣ ସେଇ ଥରେ ଲସ୍ ହେଇଗଲା ସେଇଟା ଭାବି ବସିକି ହଁ ଲସ୍ ହେଇଗଲା ମୁଁ ଆଉ ଖୋଲିବିନି କି ମୁଁ ଯିବିନି। ସେଇଟା କରିବିନି ଏମତି ଭାବ ତ କଲେ ଆଜ୍ଞା ସବୁ ବୁଡି ଯିବ।
ଥରେ ଲସ୍ ଖାଲେ ଦିନେ ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ନିଶ ସେ ଆସିବ।
ଆଉ ଏବେ ଛୁଟିରେ କେବେ କୁଆଡେ କଣ ଯାଇଥିଲେ ନା କଣ ବୁଲି।
ହଁ ଛୁଟିରେ ଆମର ଏଠେ ଉ ଯାଆନ୍ତି ଗୋଟେ ମା ବଣଦୁର୍ଗାଙ୍କର ଗୋଟେ ଇଏ ପର୍ବ ହୁଏ ଆମର ଏଠେ। ସେଟା ପାହାଡରେ ସମସ୍ତେ ଯାଆନ୍ତି ସେଇ ଗୋଟେ ଦିନ ମାନେ ର ସଂକ୍ରାନ୍ତି ଦିନ ଆମର ରଜ ସେକେଣ୍ଡ ସଂକ୍ରାନ୍ତି ଦିନ। ସେଟା ଆମର ଯାଆନ୍ତି ପ୍ରତ୍ୟେକ ବର୍ଷ ସେଇ ମାନେ କଣ ଦ ନା ବୋନସ୍ତେ ଡାକିଲା ଗଜ। ଗୀତ ତ ଆପଣ ଶୁଣିଥିବେ। ସେଇ ଟାଇମ୍ ରେ ଗୋଟେ ହୁଏ। ସେଇଟା ଆମର ମାଙ୍କର ଗୋଟେ ପୂଜା ଅର୍ଚ୍ଚନା ହୁଏ। ସେଠେ ବର୍ଷ ଥରେ ଯାଆନ୍ତି ଆଉ ସେଇଟା ଆମର ଅନ୍ନ ମିଳେ। ଠାକୁରଙ୍କ ପାଖରେ ଅନ୍ନ ରନ୍ଧା ଯାଏ, କ୍ଷୀରି ଟିକେ ହୁଏ, ଡାଲମା ଟିକେ। ଖଟା ଟିକେ ହୁଏ, ବହୁତ ସାରିଆଡେ ଲୋକ ଆସନ୍ତି ସେଟା ଗୋଟେ ଖୁସିର ଆସେ ଆମର ଆଉ ମାନେ ଠାକୁର ଆମର ଗୋଟେ
କେଉଁଝର୍ ମୟରୁଭଞ୍ଜ ମୟରୁଭଞ୍ଜ ସାଇଡ ରେ କି?
ହଁ ଆମର ଆମର ରାଇରଙ୍ଗପୁର ଯୋଉ ରାଇରଙ୍ଗପୁର ଯେ ଆମର
ନା
ମାଇନ୍ସ ଟାଟା ମାଇନ୍ସ ପାଖାପାଖିରେ ପାଖାପାଖି।
ଆଚ୍ଛା ଆଚ୍ଛା ନାଁ ବୋଲ ବୋଲ। ଆଉ ଏପଟେ ପୁରୀଆଡେ ପୁରୀଆଡେ କେବେ ଆସିଛନ୍ତି ନା ନାଇଁ?
ଆଉ ପୁରୀ ତ ଆଜ୍ଞା ଚଲଉଥିଲି ସେଠି ମେ ତିନି ମାସ କଣ୍ଟିନ୍ୟୁ ରହିଛି। ନା ମ ଗୋଟେ ଦୁ ଦୁଃଖର ବିଷୟ ମୁଁ ପୁରୀରେ ରହିଛି, ଯୋଉଟା କୁହନ୍ତି କି ଠାକୁରଙ୍କର ଡୁରିରେ ନ ନାଗିଲେ ଆପଣ କଣ ଠାକୁରଙ୍କଠୁ ଗୋଟେ କିଲୋମିଟର ମାନେ ଗୋଟେ କିଲୋମିଟର ଦୂର ଥିଲେ, ବି ଆପଣ ଦର୍ଶନ କରିପାରିବେନି। ମୁଁ ସେଇ ଅନୁଭୂତି ଟା ସେଇ ଅନୁଭୂତି ଟା କଣ କହୁଛି? ମୁଁ ତିନି ମାସ ରହିଲି ସେଇ ଅଠର ନଳାରେ। ଆମର ଗୋଟେ ଇଲେକ୍ଟ୍ରିକ ଷ୍ଟକ୍ରଚର ସେଟା ମୁ ମେସିନ୍ ଚଉଥିଲି ଆଜ୍ଞା ଚେନ୍ପୁଲି ମୁଁ ସେଇଟା ଚଲାଏ। ତିନି ମାସରେ ଆଜ୍ଞା ଥରେ ଟିକେ ମାନେ କଳାମଣିମା ଯାଇଥିଲି ଦେଖିବା ପାଇଁ ଥରଟିଏ ଯାଇଥିଲି ଆଜ୍ଞା
ଆପଣ ତ ଆପଣ ତ ଅଠର ନଳା କହୁଛନ୍ତି ମୁଁ ଅ ମାନେ ସିଂହଦୁରାର ଠିଆ ହେଇକି ଭିତରକୁ ଯାଇ ପାରିଲିନି। ମାନେ କାଲି ଅଛି ସ୍ନାନ ପୂର୍ଣ୍ଣିମା ତ ଆଜି ଯଉଭଳିଆ ଭିଡ ହେଇଥିବ ବୁଝିପାରୁଥିବେ।
ହଁ ଆଜ୍ଞା ନିହାତି, ଆମର ନୂଆ ବର୍ଷକୁ ଏଇଗୁଡା ସବୁ ଭିଡ ହୁଏ ଆଜ୍ଞା।
ନୂଆ ବର୍ଷ ନୁହଁ ଏଇ ସ୍ନାନ ପୂର୍ଣ୍ଣିମା ଏଇ ଯୋଉ ଏବେ ଆସିବ ଏଇ ଯୋଉ ସ୍ନାନ ପୂର୍ଣ୍ଣିମା ଗାଧୁଆ ହବ। ତ ତା ଆଗ ଦିନ ମୁଁ ଯାଇଥାଏ, ମାନେ ଫ୍ୟାମିଲି ନେଇକି ଯାଇଥାଏ ସିଂହ ଦ୍ୱାର ସାମ୍ନାରେ ଯୋଉ ବ୍ୟାରିକେଡ ଲାଗିଛି ମୁଁ ବହୁତ କଷ୍ଟରେ ପିଲା ଛୁଆ ମା ହେରିକାଙ୍କୁ ପୋଲିସ ବାଲାଙ୍କୁ କହିକି ପୁରଇ ଦେଲି ମାନେ ଏଇଠି ଦି ଚାରି ଜଣଙ୍କୁ ସେଠି ଦି ଚାରି ଜଣଙ୍କୁ ପୁରଇଦେଲି। କିନ୍ତୁ ମତେ କଣ କହିଲା କହିଲେ, ମତେ କହିଲା ଆପଣ ଲାଇନରେ ଆ ସେଇଦିନ ଲାଇନ ଲାଗିଥାଏ ବୋଧେ ମାର୍କେଟ ଛକ ମାନେ ଯୋଉଠି ପାର୍କିଂ ଯୋଉ ନାହିଁ କି?
ଆଜ୍ଞା।
ଜଗନ୍ନାଥ ବଲ୍ଲଭ ସେଇ ପାର୍କିଂ ପାଖରୁ ମତେ ଆସିବାକୁ କହିଲେ, ଆଉ ସେତେବେଳକୁ ହେଲାଣି ଆଠଟା ପନ୍ଦର ଆଉ ସେଦିନ ବନ୍ଦ ହବ ପହଢ ବୋଧେ ସାଢେ ଆଠଟାରେ କି ଆଠଟା ପଇଁଚାଳିଶ ଭିତରେ ବୋଧେ ବନ୍ଦ ହବ।
ଆଜ୍ଞା।
ମାନେ ମୁଁ କହିଲି ମୁଁ ଆଉ ଭଗବାନ ମୁଁ ଆଉ ଯାଇପାରିବିନି କିନ୍ତୁ ମୁଁ ସେଦିନ ସକାଳେ କଣ ଭାବିଥିଲି ମାନେ ଯୋଉଦିନ ପହଞ୍ଚିକି କହିଥିଲି ଯେ ପୁରୀ ପହଞ୍ଚିଗଲେ ଜଗନ୍ନାଥ ଦର୍ଶନ ହେଇଗଲା ଆଉ କଣ? ମୁଁ ଯେତେବେଳେ ଯିବି, ସେତେବେଳେ ଦର୍ଶନ ହବ ଆଉ। କିନ୍ତୁ ମାନେ ମୁଁ ସେଦିନ ଏତେ କାନ୍ଦିଛି, ମାନେ ମୁଁ ମାନେ ପୁରୀ ଆସିଯାଇଛି, ମୋ ପୁଅ ସ ସାନ ପୁଅ ଦି ବର୍ଷ ହେଇ, ମାନେ ସିଏ ଯାଇକି ଦର୍ଶ ନ କରି ପଳେଇ ଆଇଲା, କିନ୍ତୁ ମୁଁ ସେଇ ବାହାରେ ଠଆ ହେଇକି ଭିତରକୁ ଯାଇପାରିଲି ନାହିଁ।
ସେଇଟା ତ ଆଜ୍ଞା କଳାମଣିଙ୍କର ଆମର କଳାମହିମା ସେଇଟା।
ହଁ ହଁ ସେଇପରା ମାନେ ମୋ ମା ମା ଗଲେ, ମୋ ବଡ ପୁଅ ଗଲା, ଅ ମୋ ଦାଦା ଝିଅ ଭଉଣୀ ଗଲା ଭିତରକୁ। ତାପର ଫେ ଫେଜରେ ମୋ ମିସେସ ଗଲେ ସାନ ପୁଅ ଗଲା ଆଉ ଗୋଟେ ଭଉଣୀ ଗଲେ।
ଆଜ୍ଞା।
ଲେଡିଜ ଥିଲେ ଯେହେତୁ ଉ କାହାକୁ କହିକି ପୁରେଇ ଦେଇ ପାରିଲି। କିନ୍ତୁ ଯେହେତୁ ମତେ ଯେହତୁ ଲୋକ ମତେ କହିଲା ଆପଣ ଆସନ୍ତୁ ସେପଟୁ ଲାଇନ ଲାଇନ ରେ ମାନେ ପୁରା ଉଁ ଉଁ ଗୋଟେ ଦେଢ କିଲୋମିଟର ଦୂରରୁ ଆପଣ ଆସନ୍ତୁ, ଆଉ ଯେବେକି ଦଶ ପନ୍ଦର ମିନିଟ ଅ ସେଇ ଥରକ ଦର୍ଶନ କରିପାରିଲି ନାହିଁ।
ପାଖରୁ ଯାଇଚନ୍ତି ଆଜ୍ଞା କେବେ କରିଚନ୍ତି?
ଆଜ୍ଞା।
କଲି ଠାକୁରଙ୍କୁ କେବେ ପାଖରୁ ଯାଇକି ଦର୍ଶନ କରଚନ୍ତି?
ଆଜ୍ଞା ପୁରା ପୁରା ପାଖରୁ ଦର୍ଶନ କରିଛି। ମାନେ ସେ ଯୋଉ ଯୋଉଠା ଯାଏ ଯାଉଚନ୍ତି ସେଇଠା ଯାଏ କହୁଚ ମାନେ ଲୋକମାନେ ଯୋଉ ଶାଆଣ ମେଲାରେ ଯୋଉଠା ଯାଏ ଯାଉଛନ୍ତି। ତା ଭିତରକୁ ତ ଆଉ ମୁଁ କେବେ ଯାଇନି କିନ୍ତୁ ମାନେ ଯ- ଯୋଉଠି ନାରାୟଣ ମଣ୍ଡପ ମାନେ ଯୋଉ ମୁକ୍ତି ମଣ୍ଡପ ଆଡିକି ବାହାରିବା ପାଇଁ ଯୋଉ ରାସ୍ତା ସେଠିକି ଯାଇ ଦର୍ଶନ କରିଛି ପୁରା।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜନ୍ ଭାଇ।
ରହୁଛି ଭାଇ।
ହଁ ଭାଇ।